ହାଲୋ।
ଓ ହ
ଆଜ୍ଞା। ହାଲୋ।
ହାଲୋ।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କୁହନ୍ତୁ? ଜୟ ଜଗନ୍ନାଥ। କୁହନ୍ତୁ?
ଆ ଯା
ଓକେ।
ଜୟ ଜୟ
ଜୟ ଜଗନ୍ନାଥ। କଣ କରୁଛନ୍ତି ଆପଣ? ଏବେ ଆପଣ କଣ କରୁଛନ୍ତି? ମୁଁ ଭଦ୍ରକରୁ କହୁଛି।
ମୁଁ ବସିଛି। ଆଚ୍ଛା ଭଦ୍ରକର କୋଉଠି?
ମୁଁ ଆମେ ଧାମନଗରରୁ କହୁଛନ୍ତି।
ଆଚ୍ଛା କଣ କରନ୍ତି
କଣ ଖାଇବା ପିଇବା ହଉଛି କଣ ମୁଁ ତ ଜବ୍ କରୁଛି।
କିଛି ନାଇଁ। ମାଉସି ଫୋନ କରିଦିଅ ପାଣି ପଇଲାଣି। କଣ ଆଜି ଶୋଇବାକୁ। ଆଜ୍ଞା ଏଇଟା ପୁଅ ଆଇଲେ କହିବ ଗେଟ୍ ଟା ତାଲା ପକାଇ ଦବ। ଯଦି ଅଛ ହିଆଡେ। ଆଜ୍ଞା
ଆପଣ ଆପଣ କୋଉଠୁ କହୁଛନ୍ତି?
ଉଁ ମୁଁ ଢେଙ୍କାନାଲରୁ।
ଓ ହୋ ପ୍ରାୟତ ସମସ୍ତେ ଢେଙ୍କାନାଳରୁ କହୁ ଛନ୍ତି ବୋଧେ। ମୁଁ ଯେତେ ଜଣଙ୍କ ସହିତ କଥା ହେଲିଣିି ଆଜ୍ଞା
ଆଛା ଆପଣ କଣ ଜବ୍ କରନ୍ତି ନା କଣ
ହଁ ହଁ ହ ମୁ ଉପରେ ମୁଁ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ରେ ଏସ ଟି ଏସ ରେ ଅଛି। ସଫ୍ଟୱେସ ମିଶନ ସିଷ୍ଟମରେ।
ଆଛା
ଆଜ୍ଞା ଉ ଛ- - ଏମତି ପିଲାଙ୍କ ସହିତ କଥା ହବା ପାଇଁ ଭଲ ଲାଗେ।
ଆଚ୍ଛା।
ମୁଁ ଅଛି।
ହା ହା ନା ଆପଣଙ୍କ ପ୍ରପର ଘର ସେଇଠି ନା ଅଲଗା କୋଉଠି?
ନାଇଁ ନାଇଁ ପ୍ର ଆପଣଙ୍କ ର ସେଇଠି ଯଦି କହିଲି ହେଲା। ଓ ହୋ ଆପଣଙ୍କ ଘର କୋଉଠି ପ୍ରପର ସେଇଠି?
ନାଇଁ ନାଇଁ ମୋ ପ୍ରପର ଘର ଅନୁଗୁଳ।
ଉହୁଁ ଉହୁଁ ଉହୁଁ ଉ ତିଟା।
ତ ମୁଁ ଅନୁଗୁଲ, ଢେଙ୍କାନାଳରେ ରହିକି ପଢୁଛି ଆଉ ବି ଏସ୍ ସି ନର୍ସିଂ କରଛି।
ଓହୋ ବି ଏସ ସି ନର୍ସିଂ କରୁଛନ୍ତି ନାଇଁ
ଆଜ୍ଞା
ହୁଁ ହୁଁ ମୋର କହିବା ମାନେ କ ପଢା ଚାଲିଛି ନା।
ହଁ
ହଉ ଆଉ ଆପଣ କଣ ଖାଇଛନ୍ତି?
ନାଇଁ କିଛି ନାହିଁ ରୋଷେଇବାସ ହେଇଛି ଖାଇବୁ।
ଆପଣ ଏବେ କଣ ହଷ୍ଟେଲ ରେ ଅଛନ୍ତି?
ଉଁ ନାଇଁ ମେସ୍ କରିକି ରହୁଛି।
ଓହୋ ହୋ ଓ ମ୍ୟାରେଡ୍ ନା ଅନମ୍ୟାରେଡ?
ନାଇଁ ନାଁଇ ଅନମ୍ୟାରେଡ। ଜମା ଟୋଣ୍ଟି ଫୋର୍।
ଓ ହୋ ହୋ। ମୋତେ ଟୋଣ୍ଟି ସିକ୍ସ।
ଓଃ ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା, ମା, ସ୍ନେଉ। ଆଉ ମୋର ଭାଇ ମୋ ବୁଢ଼ୀମା।
ଆଚ୍ଛା।
ଆଉ ଆପଣ ଏବେ ମାନେ କଣ ପାଠ ପଢା ସରିଗଲାଣି। ମାନେ ଆଜି ପାଇଁ?
ହଁ ସରିଲାଣି ଏମିତି ସନ୍ଧ୍ୟା ମୋର ଅଲରେଡି ଫୋର୍ଥ ଇୟର ସରିଲାଣି ନା। ଇଣ୍ଟର୍ନସିପ୍ ମାନେ ଏବେ ହବ ନା ତ ସେଥିପାଇଁ ଟିକେ ଗ୍ୟାପ୍ ଅଛି ଯାହା ମାନେ ଖାଲି ପ୍ରୋଜେକ୍ଟ ଫୋଜେକ୍ଟ କାମ କରୁଛି। ଏଇ ସନ୍ଧ୍ୟା ଆଇ ଟିକେ ପଢା ପଢି କରୁଛି ତା ସରିଲାଣି ଆଠଟା ବେଳୁ।
ହୁଁ ହୁଁ। ଉଁ ହୁଁ। ଆପଣ ତାପରେ ମାନେ ଆପଣଙ୍କ ସେଠି କେତେ ଜଣ ପିଲା ରହୁଛନ୍ତି?
ହଁ ମେସ ତ ମୁଁ ଏବେ ଏଇଠି ଏକୁଟିଆ ଅଛି। ଆଉ ଏଇ ମୋ ପାଖାପାଖି ଖି ମାନେ ମୋଠୁ ଟିକେ ଡିଷ୍ଟାନ୍ସରେ ମୁଁ ଆଉ ତିନି ଚାରି ଜଣ ସାଙ୍ଗ ରହୁଛନ୍ତି। ଆଉ ବି ସବୁ ଅଲଗା ଲୋକେସନ ସବୁ ଅଲଗା ସାଙ୍ଗ ମାନ ରହୁଛନ୍ତି।
ହୁଁ ହୁଁ। ଓହୋ ଆଉ ଆପଣଙ୍କର ଘରେ କିଏ କିଏ ଅଛନ୍ତି?
ମଁ ମୋ ମମି ପାପା ଆଉ ମୋ ଛୋଟ ଭଉଣୀ ଟିଏ ଆଉ।
ଓହୋ ହୋ ଭଲ ଛୋଟ ପରିବାର ଆଉ। ତମର ଚାରି ଚାରି ଟା ଫାମିଲି ମେମ୍ବରୁ ଆମର ପାଞ୍ଚ ଜଣ ଆଜ୍ଞା। ତ ମୁତ ଦୈନଦିନ ଜୀବନରେ ପୁରା ଆ ସମୟ ମୁଁ ଜବକୁୁ ବି ବେଶୀ ସମୟ ଦେଇପାରୁନି ବାହାରେ କିଛି ସନ୍ଧ୍ୟା ବେଳେ କିଏ ଦେଖା ରହୁଛି ମୋର ଯେହେତୁ ଜରୁରୀ କଳୀନ ଡ୍ୟୁଟି ରହୁଛି ସେଥିପାଇଁ। କାର୍ଯ୍ୟ ରହୁଛି ଯେ ସେ
ହଁ ଜବ୍ କଲା ମାନେ ତ ଜବ୍ କଲା ମାନେ ତ ସେଇଆ ଆଉ।
ହୁଁ। ଆମ ଘରେ ପ୍ରାୟତଃ ସମସ୍ତେ ଜବ୍ କରନ୍ତି ତ। ଅ ମୋ ବୁଢୀ ମାଆ ହିଁ ସବୁ ବୁଝାବୁଝି କରନ୍ତି। ଆଉ ମୋ ମା ବି ଟିଚର୍ ଅଛନ୍ତି। ଆଉ ସେଥିପାଇଁ ମୁଁ ଟିକେ କିଛି ଇଏକରିପାରେନି
ଓହୋ ଟିଚର ମାନେ କୋଉଠି ପ୍ରାଇଭେଟ ନା ଗମେଣ୍ଟ?
ନା ନା ଗମେଣ୍ଟ ଗମେଣ୍ଟ ରେ।
ଓହୋ।
ହୁଁ ହୁଁ!
ମାନେ କଲେଜ ନା ସ୍କୁଲ।
ସ୍କୁଲ ସ୍କୁଲ ପ୍ରାଇମେରୀ।
ଆଚ୍ଛା ଆଚ୍ଛା। ଭଲ ସମସ୍ତେ ଏନଗେଜ ରହିଲେ ସବୁଆଡୁ ଫ୍ୟାମିଲି ମେଣ୍ଟେନ୍‌
ସେ ମେଣ୍ଟେନ କରିବା କଥା ଅଲଗା। କିନ୍ତୁ ମାନେ ଲୋଡ ବା ପୋଡି ପଡୁଥିଲା ସମସ୍ତିଙ୍କ ଉପରେ ହୁଁ। ହଁ କାର୍ଯ୍ୟର ସବୁ କିଛି ଆଜ୍ଞା।
ଅଭିଏସଲି ଜବ୍ କଲା ମାନେ ତ ୱାର୍କ ଲୋଡ ସମସ୍ୟାଙ୍କ ଉପରେ ପୁର ପ୍ରେସର ପଡିବ।
ଆଜ୍ଞା ଆଜ୍ଞା।
ଆଛା ଆଖିପିଆ ସରିଲାଣି?
ନାଇଁ ମୁଁ ତ ଅଛି ବାହାରେ ଏବେ ଯାଉଛି ଖାଇବା ଆସିବ।
ଓହୋ ମାନେ ଏବେ କୋଉଠି ଜବ ରେ ଅଛନ୍ତି?
ହଁ ନାଇଁ ନାଇଁ ଏବେ ମୁଁ ଅଛି ବାହାରେ ଅଛି ଏବେ ପଳେଇଆ। ଆ ମୋର ଅ ଶୋଇବା ପାଇଁ ପଳେଇ ଆସିଲିଣି।
ମାନେ ଆପଣ କଣ ବାହାରେ କ୍ଵାର୍ଟର ନେଇକି ରହୁଛନ୍ତି ମାନେ ଘରେ ରହୁନାହାନ୍ତି।
ଆପଣଙ୍କର ନେଟୱାର୍କ ନାହିଁ ବୋଧେ।
କଣ କହିଲେ?
ଆପଣଙ୍କର ନେଟୱାର୍କ୍ସ ପାଉହି ବୋଧେ।
ଆଛା।
ଆପଣ କଣ ଏବେ ଶୋଇବା ପାଇଁ ଯାଉଛନ୍ତି ନା କଣ?
ଆଜ୍ଞା।
ମୁଁ କହିଲି ଆପଣ ଏବେ ଶୋଇବା ପାଇଁ ଯାଉଛନ୍ତି କି?
ହ୍ୟାଲୋ।
ସେଇଟା ନ ହେବ।
ହଁ ହଁ ହ ପ୍ଲେଟ ମୋର ବି ସେୟା ଅସୁବିଧା। ଲେଟ ନାଇଟ ପର୍ଯ୍ୟନ୍ତ ଦେଖିବି ମୋ ମୋବାଇଲ ଦେଖି ଧରି ଫିଲ୍ମ ଦେଖିବି ରିଲସ ଦେଖି ଦେଖିବି ଏମିତି କରି କରି ରାତିରେ ନିଦ ହୁଏନି ବହୁତ ଟାଇମ ତାପରେ
ତ ସେଇଆ ଇନଷ୍ଟାରେ ରିଲ୍ସ ଦେଖିବି ୟୁଟ୍ୟୁବ ଦେଖିବି ମୁଭି ଦେଖିବି ନ ସେଇ ଅଭ୍ୟାସ ରହିଯାଇଛି ରାତି ଗୋଟେ ଦିଟା ଶୋଇପଡେ।
ଓହୋ। ତ ସେଇଟା ବି ମୋର ବି ସେ ସେ ସେମ୍ ଅଭ୍ୟାସ ରହିଯାଇଛି। ମୁଁ ସକାଳୁ ଉଠିବା ପାଇଁ ମତେ ଟିକେ କଷ୍ଟ ହଉଛି କେତେବେଳେ ଛଅଟାରେ ମାନେ ଯିବାକୁ ପଡୁଛି। ଅ ସେଥିପାଇଁ ଯେହେତୁ ଖରାଦିନେ ଅଫିସ ଟାଇମ ମାନେ ଭିତର ସମ୍ଭବ ବି ସେଇଭଳିଆ। କେତେ ମାନେ ସକାଳୁ ହିଁ ଏତିକି ଟାଇମ ପର୍ଯ୍ୟନ୍ତ କାମ କରିପାରିବେ ତ ସେଥିପାଇଁ ଆମେ ଆମ ତ ଟ୍ରାଭେଲିଂଟା ବେଶୀ କାମ କମ ମାନେ ମୋର ମୋର ମାନେ ଚାରିଆଡେ ବୁଲିବାଟା ବେଶୀ। ଭ୍ରମଣ ରମର ବେଶୀ ତ ସେଥିପାଇଁ। ଗାଡି ଅଫିସ ଗାଡି ମୁଁ ପ୍ରଦାନ କରିଛି। କିନ୍ତୁ ଅ ଟିକେ ପ୍ରୋବ୍ଲେମ ହବ। ହଁ ଟିକେ ଅସୁବିଧା ହଉଛି ସେ ବୁଲାଟା ମତେ ଅସୁବିଧା ହଉଛି ଆଉ ଚାରିଆଡେ ବୁଲିବାକୁ ପଡୁଛି ବୁ ସବୁବେଳେ। ଆଉ ଆପଣଙ୍କ ଜଗନ୍ନାଥଙ୍କର ଦର୍ଶନ କରିବାକୁ ଯିବେ ରଥରେ।
କଣ କହିଲେ?
ମୁଁ କହିଲି ଆପଣ ଜଗନ୍ନାଥ ଦର୍ଶନ କରି ଯିବେ ରଥରେ।
କାଇଁ ଆମର କୋଉଠି ଜଗା ଡୋରି ଲାଗୁଛି ଆମର ଲାଗୁନି?
ହୁଁ ହୁଁ ଜଗା ଡୋରି ଲାଗିବ ଜଗା ଡୋରି ଲାଗିବ ହୁଁ ସେଇଟା ବି ଠିକ୍ କଥା।
ହେଇଗଲାଣି ମାନେ ଠାକୁରଙ୍କୁ ଦେଖିନୁ ଜଗା ଡୋରି ବି ଲାଗୁନି।
ହୁଁ ହୁଁ ହୁଁ।
ଆଉ ଯେବେ ଜୋର ଜବରଦସ୍ତ ନିଜେ ନିଜେ ଯାଉଛୁ ମାନେ କିଛି ନା କିଛି ମାନେ ଅଘଟଣ ଘଟୁଛି।
ଓହୋ ହଁ ସେଟାବି ଠିକ କଥା ଜଗା ଡୋରି ନ ଲାଗିଲେ ଏଇଟା ତା ପାଖକୁ ଯାଇପାରିବେନି?
ଡୋରି ନ ଲାଗିଲେ ଜୋର ଜବରଦସ୍ତ କଲେ କିଛି ହବନି।
ହୁଁ ହୁଁ ହୁଁ ଜଗା ଡୋରି ଲାଗିବ ମାନେ, ଏଇ ବସିଥିବା ଏଇ ସାଙ୍ଗେ ସାଙ୍ଗେ ଚାଲ ଯିବା
ହେଁ ହଁ।
ଜଗା ଡୋରି ଯେତେବେଳେ ଲାଗିବ ମୁଁ ତ ଆମ ଗାଁରେ ରଥ ଅନୁଷ୍ଠିତ ହୁଏ। ଆଉ ସେଠି ମୋର ଗୋଟେ ମହତ୍ଵପୂର୍ଣ୍ଣ କାର୍ଯ୍ୟ ମତେ ଜଗା ଆଜ୍ଞା ରୁ ମିଳିଛି ଛେରା ଫହିଁରା କରିବାର ଆଜ୍ଞା। ମୁଁ ଚେରା ପହଁରା କରେ, ଏଁ ଠାକୁରଙ୍କୁ ମାଉସ ମା ମନ୍ଦିରରେ ନେଇକି ଛାଡିକି ଆସେ। ଏମିତି ସବୁ ବହୁତ କିଛି ନିତି ଥାଏ।
ନାଇଁ ଆମ ସାଇଡ ପଟେ ହୁଏ, ଆମ ଅନୁଗୁଲରେ ବି ହୁଏ, ପ୍ଲସ ତାଳଚେର ରେ ବି ତାଲଚେର ସାଇଡ ପଟେ ବି ହୁଏ ରଥଯାତ୍ରା ଯାଏ ରଥଯାତ୍ରା ବାହୁଡାରେ ମାନେ ଏମିତି ଯାଏ କିନ୍ତୁ ସବୁବେଳେ ଯାଇପାରେ ନା କାଁକିନା କଲେଜ ଫଲେଜ ରହିଯାଏ। ଏକ୍ଜାମ କ୍ଲାସ।
ହଁ ହଁ।
ତାପରେ ଡିଉ ଡିୟୁଟି ବି ପଡି ଯାଉଛି ନା।
ହଁ ହଁ ହଁ। ସେଟା ପଡୁଥିବ। ଆପଣ ଆ ମାନେ ଏବେ ଘରକୁ ଯାଇଛନ୍ତି ନା
ନାଇଁ ନାଇଁ କ ଅଛି ଅଛି ଏଇଠି ଢେଙ୍କାନାଳ ରେ ହିଁ ଅଛି।
ଓ ହୋ ହୋ।
ଘର
ମୁଁ ଯାଇଛି ସେପଟକୁ ଗୋଟେ ଥର ଦିଥର ଯାଇଛି ତ ତାପରେ ମୋରବି ଅ ମୋର ଅଲଗା ବ୍ୟବସାୟ ଅଛି। ଅଲଗା ବ୍ୟବସାୟ ମାନେ ମୋର ଷ୍ଟୁଡିଓ ବି ଅଛି ଗୋଟେ ଫଟୋ ଉଠା ମୁଁ ଯୋଉ ଷ୍ଟୁଡିଓ ହୁଏ ତାପରେ ମୁଁ ବାହାଘର ସିଏ ମାନେ ସମ୍ବନ୍ଧରେ ମୁଁ ବି ବହୁତ ଜାଗା ବୁଲିବା ପାଇଁ ଯାଏ, ରାଉରକେଲା, ସୁନ୍ଦରଗଡ଼ ଓ ସେପଟେ ସାଇଟରେ ଯାଇକି ସେପଟେ କ୍ଲାଇଣ୍ଡ ମାନଙ୍କ ସହିତ କାମ କରିକି ପୁଣି ମତେ ସେଇପଟେ ହିଁ ବେଳେ ବଳେ ରିଟର୍ଣ କରେ, ବେଳେ ବେଳେ କେଉଁଝର ପଟେ ବି ରିଟର୍ଣ କରେ।
ହଁ ସେଇପଟ ସାଇଟ ତ ହିଁ ଦେଇକି ଯିବ ମାନେ ରାଉରକେଲା ଆରିକା।
ହୁଁ ହୁଁ ହୁଁ। ହଉ ମୁଁ ଆଉ ଗୋଟେ କଲ୍ ଆପଣଙ୍କୁ ଟିକେ ସମ ପରେ କରୁଛି ଗୋଟେ ଉଁ ଫାଙ୍କା ଥିବେ ମୁଁ ଗୋଟେ କଲ୍ ଦଉଛି ଆଉ ଆଜ୍ଞା।